ଆମ ସାନ
ବଡ଼ ଭାଇ ନମସ୍କାର୍।
ନମସ୍କାର୍ ସାନ ଭାଇ।
ହଁ ଭାଇ ଶୁଭ ମଧ୍ୟାନ।
ଶୁଭ ମଧ୍ୟାହ୍ନ ବ
ବ ଭାଇ ମୋ କଥା ଶୁଭୁଚି?
ଆଚ୍ଛା ଆପଣଙ୍କ କଥା ବନ୍ଧୁ ମୋତେ ସ୍ପଷ୍ଟ ଶୁଭୁଚି ମୋର କଥା ଆପଣଙ୍କୁ ଶୁବୁଚି?
ଆଜ୍ଞା ମନ୍ତେ ସୁବୁଜି।
ଆଚ୍ଛା ବୁନ୍ଧୁ ମଧ୍ୟାହ୍ନ ଭୋଜନ କଣ ହେଇଚି?
ନାଇଁ ବନ୍ଧୁ ମଧ୍ୟାହନ ଭୋ ଏପର୍ଯ୍ୟନ୍ତ କରିନାହି ବୁଝିଲେ ଯାହାକି ଆପଣଙ୍କୁ କଇ ଥିଲି ମୁଁ ବ ସବୁଦିନ ଡେରିରେ ଟିକେ କଲେଜ୍ ରୁ ଫେରୁଚି ବୁଝିଲେ ତ ସେଥି ପାଇଁ ଟେ କଲେଜ୍ ରେ ଦହିିବରା ଟିକେ ଖାଇଥିଲି ବୁଝିଲେ ସେଥିପାଇଁ ଏପନ୍ତ ଭୋକ ହୋଇନାହିଁ।
ଆଚ୍ଛା?
ବନ୍ଧୁ ଘ ଘରେ ମତେ ଦୁଇଥର ଡାକିଲେଣି ମୁଁ କଇଲି ଟିକେ ବନ୍ଧୁଙ୍କ ସହ କଥା ହେଇ ଯିବି ଆଉ ବୁଝିଲେ?
ଆଚ୍ଛା ବନ୍ଧୁ ମୋର କହିବାର କଥା ଆପଣ ଟିକେ ବାହାରକୁ ଚାଲି ଆସନ୍ତୁ ବୁଝିଲେ?
ଠିକ୍ ଅଛି ବ ଠିକ୍ ଅଛି ବନ୍ଧୁ ଶୁଣନ୍ତୁ।
ଗନ୍ଧୁ ବାରକୁ ଆସିଲେ?
ଆଜ୍ଞା ବନ୍ଧୁ ଶୁଣନ୍ତୁ ମୁଁ କଣ କହୁଚି ଆପଣଙ୍କୁ।
କନ୍ତୁ।
ଆମ ଗ୍ରାମରେ ଏଁ ଦୁଇଟି ନୂଆ ବରା ଦୋକାନ୍ ଖୋଲା ହଇଚି ବୁଝିଲେ?
ଆଚ୍ଛା?
ଯାହା ଫଳରେ ବର୍ତ୍ତମାନ୍ ଗା ବର୍ଷା ଦିନ ଆସିଲାଣି ବୋଲି ବୁଝିଲେ? କ ରୋଗରେ ପଡିବେ ବୋଲି ବର୍ତ୍ତମାନ ଆମେ ଅ ସମସ୍ତଙ୍କୁ କହୁଚୁ ଯେ ମାନେ ବିରୋଧ କରୁଚି ଯେ। ସେ ବରା ଦୋକାନୀକୁ ଯାହାହେଲେ ସି ଆମ ଗାଁ ଲୋକ ବୋଲି ହେଲା ତାଙ୍କୁ ମଧ୍ୟ କୁହାଯାଉଚି ଯେ ଆପଣ ବର୍ତ୍ତମାନ୍ ଖୋଲନ୍ତୁ ନାହିଁ ଆପଣ ବର୍ଷା ଦିନ ପରେ ଆପଣକି ଦୋ ଆପଣଙ୍କ ଦୋକାନ୍ ଟି ଖୋଲିବେ ଆମେ ମଧ୍ୟ ସହଯୋଗ ଆପଣଙ୍କୁ କରିବୁ ବୁଝିଲେ? ହେଲେ ବନ୍ଧୁ ସିଏ ଆମ କ କଥା ନ ବୁଝି ଆମକୁ କହିବା କଥା ଯେ ତମେ ଆମ ବ୍ୟବସାୟ ଭାଙ୍ଗିବାକୁ ଚେଷ୍ଟା କରୁଚ। ତ ସେଥିପାଇଁ ଆମ ସାଗରେ ଝଗଡା କରୁନି ବୁଝିଲେ କିନ୍ତୁ।
ଆଚ୍ଛା।
ଆପଣ ତ ଜାଣିଛନ୍ତି ଗାଁ ରେ ସବୁ ଛୋଟ ଛୁଆ ବଡ଼ ଛୁଆ ସମସ୍ତେ ଅଛନ୍ତି। ତ କିଏ କେତେବେଳେ ଆଜ୍ଞା ଘରେ ପିଲା ଛୁଆ ପଇସା ଧ ଧରି ରଖୁଛନ୍ତି କିଏ କେତେବେଳେ ଯାଇଁ। ସାଙ୍ଗେ-ସାଙ୍ଗେ ଖାଇଦେବେ ବୁଝିଲେ?
ଯାହା ଫଳ ରେ ଦିହଠୁ ଅସୁସ୍ଥ ହଉଚି କାରଣ ଏଇ ଏହି ନିଷ୍ପତିଟା ନବାର କାରଣ ଆମ ଗ୍ରାମରେ। ଏକ ବଡ ଭାଇ ସିଏ ଆମ ଗୋଷ୍ଠୀ କେନ୍ଦ୍ର ମେ ମେଡିକାଲ୍ ଯେତେବେଳେ ଯାଇଥିଲେ ବୁଝିଲେ? ସେ ଦେଖିଲେ ଯେ। ପଚାଶ ରୁ ଷାଠିଏ ଜଣ ପ୍ରାୟ ଗୋଟିଏ ଝାଡା ବାନ୍ତି। ଏଭଳି ଦେହ ଖରାପ ରେ ବହୁତ ଜଣ ଆସୁଛନ୍ତି ବୁଝିଲେ କି ତ ଡକ୍ଟର ମଧ୍ୟ ତାଙ୍କର ଏ ଗୁ କେହି ଉପଚାର ଦେଇଛନ୍ତି ଯେ ତମେ ତେଲ ଜିନିଷ ବର୍ତ୍ତମାନ ଏବଂ ବାହାର ଜିନିଷ କୌଣସି ଜିନିଷ ଅଧିକ ଖାଆନ୍ତୁ ନାହିଁ, ଯାହା ଫଳରେ ଦେହଟି ଖରାପ ହଉଛି, ତ ସେଥିପାଇଁ ଆମେ ଏଇ ନିଷ୍ପତ୍ତି ନେଇଛୁ। ତ ବନ୍ଧୁ ଆପଣ କଣ ଆମେ ନିଷ୍ପତ୍ତି ଟି ଭଲ ନା ଆମେ ତାଙ୍କ ବେପାରଟିକୁ ଭାଙ୍ଗିବାକୁ ଚାହୁଁଛୁ ଆପଣ କଣ ଭାବୁଛନ୍ତି?
ନିଷ୍ପତ୍ତି ଭଲ କିନ୍ତୁ ବନ୍ଧୁ ଆପଣ ଯେପରି କହିଲେ ଆପଣ ତାଙ୍କ ବେପାର ଟିକି ଭାଙ୍ଗିବାକୁ ଚାହୁଁଛନ୍ତି। ପଚାରନ୍ତୁ କଣ ପାଇଁ?
କଣ ପାଇଁ ବନ୍ଧୁ କୁହନ୍ତୁ?
ଦେଖନ୍ତୁ ବନ୍ତୁ ଯେହେତୁ ଉଁ ସେ ଚଳିବା ପାଇଁ ପ୍ରଥମେ ତାର ବେପାର କରୁଛି ସେ ପୁଣି ଗ୍ରାମରେ ବୁଝିଲେ କି ବନ୍ଧୁ।
ନାଇଁ ବନ୍ଧୁ ଶୁଣନ୍ତୁ, ମୁଁ ଆପଣଙ୍କୁ କହିବା କହିବା ଆଗରୁ ମୁଁ ଆଉ ଏକ କଥା କହୁଛି ଶୁଣନ୍ତୁ। ସିଏ ଆଗରୁ ମଧ୍ୟ ଏ ବେପାର କେବେ କରିନାହାନ୍ତି, ସେ ପ୍ରଥମେ ନୂଆ ଏବେ ସେ ବେପାର ଖୋଲୁଛନ୍ତି ତ ସେ ଏଥିପାଇଁ ଆମ ଗାଁ ଲୋକ ତାଙ୍କୁ କହୁଛନ୍ତି ଯେ ତମେ ବେପାର ଟି କରିବ ହେଲେ ଦୁଇ ତିନି ମାସ ପରେ କର ଯାହାକି ଯୋଉ ଫଳରେ ଋତୁର ପରିବର୍ତ୍ତନ ପରେ ତମେ କରିଲେ ଆମେ ବର୍ତ୍ତମାନ ଖୁସି ହବୁ ତ ସିଏ ବର୍ତ୍ତ ବର୍ତ୍ତମାନ ନେଇ ଏଇ କଥା କହିବା କଥା ଆପଣ କୁହନ୍ତୁ କଣ କହୁଛନ୍ତି?
ଆପଣଙ୍କ ଗ୍ରାମଠୁ ବଜାର କେତେ ଦୂରରେ?
କଣ କହିଲେ ବନ୍ଧୁ?
ଆପଣଙ୍କ ଗ୍ରାମଠାରୁ ବଜାର କେତେ ଦୂରରେ?
ବର୍ତ୍ତମାନ ବଜାର ତ ବହୁତ ପାଖରେ ବୁଝିଲେ ଏକରୁ ଦୁଇ କିଲୋମିଟର ହେବ। ହେଲେ ଛୋଟ ଛୁଆ ମଧ୍ୟ ଯାଇପାରିବେ ନାହିଁ।
ତ ଶୁଣନ୍ତୁ ବନ୍ଧୁ। ବରା କେବଳ ତେଲ ଭାଜି ବରା ହଉ ବା ତେଲ ଭାଜି ଜିନିଷ ଯାହାବି ହଉ ଛୋଟ ଛୁଆ ନ ଖାଇଲେ ବି ବଡ ଛୁଆ ଖାଉଛନ୍ତି, ଯେହେତୁ ଆପଣ କହୁଛନ୍ତି ଏଁ ଦେଖନ୍ତୁ ଛୋଟ ଛୁଆ କିପରି ଯାଇପାରିବେନି ଧର ତାଙ୍କ ବା ବାପାଙ୍କ ସହିତ ବଜାର ଯାଇଛନ୍ତି ଚୁଟି କାଟିବା ପାଇଁ। ବା କିପରି ପୋଷାକ କିଣିବା ପାଇଁ ସେଇ ବଡ ଦୋକାନ ଦେଇ ଯିବେ ନା ନାହିଁ?
ଆଜ୍ଞା ଯିବେ।
ବରା ଖାଇବାକୁ କାହାକୁ ଭଲ ନ ଲାଗେ ଆପଣଙ୍କୁ ଭଲ ଲାଗେ ମତେ ବି ଭଲ ଲାଗେ ଛୋଟ ଛୁଆ ଛୋଟରୁ ବଡ଼ ଯାକେ ପାଟି ସୁଆଦିଆ ପାଇଁ ବରା ବା ତେଲ ଜିନିଷ ଖାଆନ୍ତି। ଏଇଆ ନାଁ ନାହିଁ।
ଆଜ୍ଞା।
ଆପଣ ଯେପରି ଗ୍ରାମରେ ବିରୋଧ କଲେ, ଆପଣଙ୍କ ଗ୍ରାମ ଲୋକ କିଛି ଦୁଇ ତିନି ମାସ ପରେ ଆପଣ ଦୋକାନ ଖୋଲିବେ, ଠିକ୍ ଆପଣ ସେଇଭଳି ଆଁ ଆପଣଙ୍କ ପାଖରେ ଥିବା ବଜାର୍ ରେ ତେଲ ଭାଜି ଦୋକାନ୍ ନେ ଏଇ କଥାଟି କହିଲେ ଥୋବା ପାଇଥାନ୍ତା, କାରଣ ଆପଣଙ୍କର କଥା ଠିକ୍ ଯେପରି ଲୋକମାନେ ତେଲ ଭାଜି ଖାଇ ଦେହ ଅସୁସ୍ଥ ହଉଛନ୍ତି। ତ ବଜାର୍ ରୁ ଯଦି ଆପଣ ତେଲ ଭାଜି ଦୋକାନ୍ କୁ କିଛି ଦିନ ପାଇଁ ବନ୍ଦ୍ କରି ଦେଇଥାନ୍ତେ ତ ଅ ଆପଣଙ୍କ ଗ୍ରାମରେ ଥିବା ଲୋକ ସେ ବିଲୁକୁଲ୍ ମନ ଦୁଃଖ କରିନଥାନ୍ତା ବୁଝିଲେ। କାରଣ ସମସ୍ତଙ୍କ ଦୋକାନ୍ ବନ୍ଦ୍ ହେଲା ତାର ଦୋକାନ୍ ବନ୍ଦ୍ ହେଲା। ଏପରି ସେମାନେ ବିପାରି କରିବେ ଯଦି ଆ ଦୋକାନ୍ ବନ୍ଦ୍ ହେଲା। ତ ଇଏ ଭିତରୁ ବିଚରା ଭାଙ୍ଗି ପଡ଼ିବ ବୁଝିଲୁ।
ନାଇଁ ବ ଆପଣ ଯା କହୁଛନ୍ତି ତାହା ଠିକ୍ କହୁଛନ୍ତି ବୁଝିଲେ। ହେଲେ ବନ୍ଧୁ ଶୁଣନ୍ତୁ, ଚୁ କରେ ଯେ ଦୋକାନ୍ ଖୋଲିଛନ୍ତି ତାଙ୍କୁ ବିରୋଧ୍ କରିବାକୁ ହେଲେ ଆମକୁ ଛ ଛକରେ ଏକ କମିଟି କରିବାକୁ ପଡିବ, ଯାହା ଛକରେ କେବଳ ଆମ ଗାଁ ଟି ଯାଉନି ଛକରେ ମଧ୍ୟ ଦଶ୍ ଟି ଗାଁ ର ଲୋକ ବସବାସ କରୁଛନ୍ତି ବୁଝିଲେ।
ଛକୋଟି ଆପଣଙ୍କର ଶୁଣନ୍ତୁ ମୁନ୍ତୁ ଛକୋଟି ଆପ୍ ପଣଙ୍କର ପଞ୍ଚାୟତରେ ଯାଉଛି ନା ଅଲଗା ପଞ୍ଚାୟତରେ?
ନାଇଁ ଆମରି ପଞ୍ଚାୟତରେ ବନ୍ଧୁ ଯାଉଛି ବୁଝିଲେ ହେଲେ ଆମ ଛକ ଉପରେ ବହୁତ୍ ଜଣ ନିର୍ଭର ବନ୍ଧୁ ଶୁଣନ୍ତୁ ମୁଁ କହିସାରେ। ସେଥିଲାଗି ଆମେ ତାଙ୍କୁ ମନା କରିପାରୁ, କିନ୍ତୁ ଗାଁ ର ଦାୟିତ୍ୱ ଏକ ଗାଁ ବାସୀ ର ଯାହା ଯାହା ହେଲେ ସେ ଯୋଉ ଲୋକଟି ଆମ ଗ୍ରାମରେ ବରା ଦୋକାନ୍ ଖୋଲିବାକୁ ଯାଉଛି ସିଏ ବର୍ତ୍ତମାନ ଗାଁ ଲୋକ ବୁଝିଲେ ସିଏ କେବେ ବିି ଚାଏ ଚାଏ କୌଣସି ଗାଁ ଲୋକ ଚାହିଁବ କି ତାଙ୍କ ଗାଁ ଲୋକଙ୍କର ଛୋଟ ଛୁଆ ହଉ ବଡ ଛୁଆ ହଉ। ଝିଅ ଛୁଆ ହଉ କାହାର ବି ଦେହ ଖରାପ ହଉ କୌଣସି ଗାଁ ଲୋକ ଚାହିଁବେ କି?
ଶୁଣନ୍ତୁ ମୁଁ ଆପଣଙ୍କୁ ଏକ ଭଲ ଉଦାହରଣ ଦଉଛି ବନ୍ଧୁ ଆପଣ ଉ ଯୁକ୍ତ ଦୁଇରେ ଆପଣ ରାଜନୈତିକ। ଅ ବିଜ୍ଞାନ ପଢିଥିବେ?
ଆଜ୍ଞା।
ଯାହାକୁ କୁହନ୍ତି ପଲଟିକାଲ ଉଉଉ ସାଇନ୍ସ୍ ବଝ
ଆଜ୍ଞା।
ତ ସେଇଥିରେ ବନ୍ଧୁ ଲେଖାଯାଇଛି ଯେ ଏକ ଗଣତନ୍ତ୍ର ବୋଲି ଏକ ବିଷୟ ରହିଛି। ସେଠାରେ ଏ ଏକ ଏକ ଗ୍ରାମ ଅ ରେ ଦୁଇ ହଜ୍ ଜାର୍ ରୁ ତିନି ହଜାର୍। ଦୁଇ ହଜାରରୁୁ ଅଧିକ ଏବଂ ପାଞ୍ଚ ହଜାରରୁୁ କମ୍ ଲୋକ ସଂଖ୍ୟା ହେଲେ ଏକ ଗ୍ରାମ ଗ୍ରାମ ସଂଖ୍ୟା ଉ ଉ ଏକ ଗ୍ରାମ। ତିଆରି ହେଇପାରିବ। ପଢିଛନ୍ତି ନା ନା ଠିକ୍ ସେଇପରି। ଆପଣଙ୍କର ଯୋଉ ଗ୍ରାମ ପଞ୍ଚାୟତର ସର୍ବାଧିକ ଲୋକ୍ ସଂଖ୍ୟା ପାଞ୍ଚ ହଜାର ରୁ ଅଧିକ ହେବ୍ ତ ଦେହ ଖରାପ ସମସ୍ତତିଙ୍କର ହବ ଆପଣଙ୍କ ଗାମରେ ନୁଁ ଆପଣଙ୍କ ପଞ୍ଚାୟତ ଲୋକଙ୍କର ବି ଖରାପ ହବ ବୁଝିଲେ? ସେଇ ପହଞ୍ଚାୱ ତ ଲୋକ ଯଦି ବସି ଏକ କମିଟି ଗଠନ କରିବେ ତ କିପରି ହବ ତମେ ନିଜେକୁଅ।
ଠିକ୍ କହିଲେ ବନ୍ଧୁ ଆପଣ ଯେ ହେଲେ ମୋ କଥାଟି ଆପଣ ବୁଝିପାରଲେେ ନାହିଁ। ମୁଁ କହିବାର ଅର୍ଥ ଥିଲା ବନ୍ଧୁ ଆମର ତାଙ୍କ ପ୍ରଖରେ କୌଣସି ପ୍ରକାର କ୍ଷତି ନଥିଲା। ତାଙ୍କୁ ଖୋଲିଲେ ମୁଁ କହିବା କଥା ଯୋଉ ଗ୍ରାମର ଛୋଟ ଛୁଆ ଯିଏ ଅଛନ୍ତି ବୁଝିଲେ ଯିଏ କି ବର୍ତ୍ତମାନ ବିଦ୍ୟାଳୟ ଯାଉଛନ୍ତି, ତ ସେ ବିଦ୍ୟାଳୟରୁୁ ଫେରିବା ସମୟରେ ବରା ଦୋକାନଟି ଖୋଲା ହୋଉଛି। ତ ଛୁଆ ତ ଆପଣ ଜାଣିଛନ୍ତି ବି ବିଦ୍ୟାଳୟକୁ ଗଲା ବେଳେ ବାପା ମାଙ୍କ ଠାରୁ କିଛି ଅର୍ଥ ନେଇକ ଯାଆନ୍ତି ବୁଝିଲେ। ତ ସିଏ ସେ ଲୁଚିକି ଯୋଉ ସବୁଦିନ ଖାଇବେ ଆଗେ ଦିନେ ଅଦା ଖାଇବା ତ ଚଳିବ। ଆପଣ ଯେପରି କହିଲେ ବାପାଙ୍କ ସାଙ୍ଗରେ ଯାଉଛନ୍ତି ଛୁଆ ଡେଲି ଯଦି ଜିଦି କଲା ଥରେ। ତାହେଲେ ବାପା ତାଙ୍କ ମନା କରିବେ ଦେବେ ହେଲେ ବନ୍ଧୁ ଯୋଉ ସବ୍ ସବୁଦିନି ଯୋଉ ବ ଛୁଆ ଖାଇବେ ତାହା ଆମେ କେବେ ରୋକିପାରିବୁ ନି ଆଉ। ତ ସେଥିପାଇଁ ଆମେ ତାଙ୍କୁ ବିରୋଧ କରାଯାଉଛି।
ଆଚ୍ଛା ବନ୍ଧୁ ଆପଣଙ୍କ କଥା ଠିକ୍। ମୁଁ ଆପଣଙ୍କ କଥା ମାନିଲି ହେଲେ ମୋର ଗୋଟେ କଥା ଆପଣ ମାନିବାକୁ ପଡିବ। ବୁଝିଲେ।
ଆଜ୍ଞା।
ମୋର କଥା ଶୁଣନ୍ତୁ ବନ୍ଧୁ ଆପଣ ତେଲ ଜିନିଷ ଖାଇଲେ ଦେହ ଖରାପ ହଉଛି ମୁଁ କି ବରା ବୁଝିଲେ।
ଆଜ୍ଞା।
କୋଉ ଦିନିଷ ବରା ଖାଇଲେ ଟିକେ ଅଧିକ ଖରାପ ହେବ? କିମ୍ବା ନଚେତ୍ ଆଉ କିଛି ତେଲ ଭାଜି ଖାଇଲେ କମ ଖରାପ ହେବ କିନ୍ତୁ ଜିନିଷ ଏକା ଖରାପ ହବଟା ଧାର୍ଯ୍ୟ ତ ସେଇପରି ମୁଁ କହିଲି ବନ୍ଧୁ ଆମ ଆପଣଙ୍କ ଗ୍ରାମରେ ତେଜରାତି ଦୋକାନ ଥିବ।
ଆଜ୍ଞା।
ସେଠାରେ ଆପଣ ଛଣା ଯାଇଥିବା ପାରୁଟି ହଉ କିମ୍ବା ଯୋଉ ଚେନାଚୁର ବୁଝିଲେ ସେମାନଙ୍କର ତ ଛୋଟ ଛୁଆ କାମ ଛୋଟ ଛୁଆଙ୍କ ବଡ ଛୁଆଙ୍କର ଅତି ପ୍ରିୟ ଯେପରି ବର୍ଷା ହେଲେ ସେ ଏକ ପିଆଜ ଏବଂ ମୁଢି ଚେନାଚୁରୁ ଖାଆନ୍ତେ ଖାଆନ୍ତୁ ନା ନାହିଁ।
ଆଞା ଆଜ୍ଞା।
ତ ସେଇ ଚିନାଚୋରୁ ଖାଇବା ଦ୍ଵାରା ପେଟ ବନ୍ଧୁ ଖରାପ ହୁଏ ଏଇଟା ଆପଣ ବି ଭଲ ଭାବବେ ଜାଣିଛନ୍ତି।
ଠିକ୍ ଅଛି ବନ୍ଧୁ ଆପଣଙ୍କ କଥାରେ ମୁଁ ସମର୍ଥନ ବୁଝିଲେ।
ଆଚ୍ଛା।
ହେଲେ ବନ୍ଧୁ ଆପଣ ନିଜେ କୁହନ୍ତୁ ବୁଝିଲେ। ଆପଣ ଏକ ବରା ଦୋକାନ ଯଦି ହୋଇଥାନ୍ତେ ଆପଣ କଣ ସବୁଦିନ ନୂଆ ତେଲ ଆଣି ପକେଇଥାନ୍ତେ କି? ଯାହାହଲେ ମଧ୍ୟ ଆପଣ ସେ ବାସି ତେଲରେ ବରାଟିକୁ ଛାଣିଥାନ୍ତେ, ତ ଆପଣ ଭାବ ପାଞ୍ଚ ଦିନରେ ରହିଥିବା ତେଲରେ ବରା ଛାଡିବା ତାହା କେତେ ପ୍ରକାର କ୍ଷତି ହୋଇପାରିବ ଦେହ ପାଇଁ ଆପଣ ଭାବନ୍ତୁ। ସେଥିପା
ବନ୍ଧୁ ଆପଣଙ୍କ କଥା ଠିକ୍। ଆପଣ ବି ଯୋଉ ତେଲ ଜିନିଷ ଆପଣ ଯୋଉ ଧର ବରା ଗଛରିକି ଯେକୌଣସି ତେଲ ଜିନିଷରେ ଆପଣ ଯେଉଁ ଜିନିଷ ଖାଉଥିବେ ଆପଣ କଣ ଛାତିରେ ହାତ ବାଡେଇ କହିପାରିବେ କି ସେଇ ତେଲ ପ୍ରତ୍ୟେକ ଦିନ ନୂଆ ତେଲରେ ରହୁଛି ବୋଲି କହିପାରିବେ?
ନାଇଁ ବନ୍ଧୁ ସେଟା ତ କେହି କହିପାରିବେନି କିନ୍ତୁ ବନ୍ଧୁ ତାହା ଆମେ ସବୁଦିନ ଖାଉନାହୁଁ ନା। ଆମେ ନିଜ କଥା ବୁଝି ଦେଇଛୁ ଯେ ଆମେ ସେଭଳି ଜିନିଷ ଖାଇବୁ ନାହିଁ। ମାନେ କିନ୍ତୁ ବରା ଦୋକାନ ଟି ଯଦି ଆମେ ବିରୋଧ କରିଦେଲୁ କି ବରା ଦୋକାନ ସେ ଖୋଲିଲେ ଆମେ ତାଙ୍କୁ କିଛି କହିବୁନୁ। ଯଦି ସି ଆମ କଥା ନ ମାନିଲେ ଶୁଣନ୍ତୁ ସିଏ ଯଦି ଆମ ଦୋକାନ ଯଦି ମୋ କଥା ନ ମାନି ଦୋକାନ ଟିକୁ ଜବରଦସ୍ତି ଖୋଲିବେ ତାହେଲେ ଆମେ ତାଙ୍କୁ ନ କିଛି କହି ଆମେ ଗାଁ ଗ୍ରାମରେ କହିବୁ ଯେ ତେଲ ଜିନିଷ ନ ଖାଆନ୍ତୁ ତାଙ୍କ ପାଖରୁ କେହି ନ ଖାଆନ୍ତୁ। ତାହେଲେ ତାଙ୍କର ବ୍ୟକ୍ତିଗତ ବହୁତ କ୍ଷତି ହେବ ତ ସେଥିପାଇଁ ଆମେ ସେଭଳି କିଛି କାମ କରିବାକୁ ନ ଚାହିଁବୁ ବୋଲି ଆମେ ତାଙ୍କୁ ବିରୋଧ କରିବା ପାଇଁ କହିଛୁ ଯାହା ଫଳରେ ସି ମଧ୍ୟ କହିଛନ୍ତି ଯେ ମୁଁ ଘରେ କଥା ହୋଇ ତମକୁ ଦୁଇ ଦିନ ଭିତରେ ଜଣେଇବି।
ଆଚ୍ଛା ବନ୍ଧୁ ମୋର ଟିକେ ଭଉଣୀ ଘରକୁ ଯିବାର ଅଛି ବୁଝିଲେ କି? ଯେହେତୁ ସିଏ ନୂଆ ନୂଆ ତାର ଶାଶୁଘରକୁ ଯାଇଛି ତ ମୁଁ ସେଠାରୁ ଆସିକି ଆପଣଙ୍କ ସହିତ ଯୋଗାଯୋଗ କରିବି। ବର୍ତ୍ତମାନ ପାଇଁ ବନ୍ଧୁ ମୋତେ ବିଦାୟ ଦିଅନ୍ତୁ କଣ କହୁଛନ୍ତି?
ତାହେଲେ ଠିକ ଅଛି ବନ୍ଧୁ ଆପଣ ନମସ୍କାର ରହୁଛି ଆପଣଙ୍କ କଥା ବହୁତ ଭଲ ଲାଗିଲା ବୁଝିଲେ ବନ୍ଧୁ।
ଆଚ୍ଛା ଧନ୍ୟବାଦ।
ନମସ୍କାର। ହ